ହାଲୋ।
କୁହନ୍ତୁ? କଣ କରୁଚନ୍ତି? ଟିକେ ବସିଥିଲି। କ କଣ କରୁଛନ୍ତି ଆପଣ?
ମୁଁ ବି ବସିଥିଲି ଆଉ।
ଖାଇସାରିଲେଣିି?
ହଁ ଖାଇବା ପିଇବା ସଇଲା। ଖାଇ ଦେଇକି ବସିଛି ତ ଆଉ ଗରମ ହଉଛି ଲାଇନ୍ କଟିଯାଇଚି ତ ଘରେ ବାହାରେ ବସିଛି ଆଉ।
ଆପଣଙ୍କର ଭଏସ୍ କଟ୍ ହଉଛି।
ତମୁକୁ ଶୁଣା ଯାଉନି ମୋ କଥା ଏବେ ଶୁଣିଲ ଏଇନା?
ହଁ ଏବେ ଶୁବାଗଲା।
ହଁ କୁହନ୍ତୁ ଏବେ?
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍।
ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଘରେ ବାପା ମା ଭାଇ ଭଉଣୀ ଅଛି ଆଉ ଭାଇ।
ଆପଣ କଣ କରନ୍ତି?
ମୁଁ ଏବେ ଡବଲ ସ୍କିମ୍ ଛାଡି ଦେଇଛି ଦିଇ ଚାରି ମାସ ହବ। ବାହାଘର ହେଇସାରିଲାଣି ମୋର ଅଛି ଘରୁକୁ ବୁଲିବା ପାଇଁ ଆସିଛି ରଜରେ। ଆଉ ଯିବି ଆଉ ଶାଶୁଘର। ଆଉ ଦି ଦିନି ପରେ ରଜ ସରିବା ପ
ଆପଣଙ୍କର ଭଏସ୍ କଟ୍ ହୋଉଚି।
ମୋ ଭଏସ୍ ଶୁଣା ହେଉନି କି ଆପଣ କହୁଛନ୍ତି?
ହୁଁ ଟିକେ ଟିକେ ଶୁଭା ଯାଉଛି ପୁଣି ଟିକେ ଟିକେ ଆପ୍ ହେଉଛି।
ରୁହନ୍ତୁ ମୁଁ ଟିକେ ବାହାରକୁ ପଳାଏ ନହଲେ ରୁହନ୍ତୁ ହଁ ଏବେ ଶୁଭିଲା? ହଁ।
ହାଲୋ।
ହୁଁ।
ହଁ ଏବେ ଶୁଣାଗଲା?
ହଁ ଏବେ ଶୁଣା ଗଲା।
ହଁ ସେ ତାହେଲେ ଏଇ ବର୍ଷା ହେଇଛି ତ ନେଟୱର୍କ ପ୍ରୋବ୍ଲେମେ ଏଠି ବୋଲି ମଝିରେ ମଝିରେ ଶୁଭୁନି କିଛି ଆଉ।
ଆପଣଙ୍କର ବି ବାହାଘର ସରିଲାଣି?
ହଁ ମୋ ବାହାଘର ସରିଲାଣି। ବାହଘର ହେଇଗଲାଣି ବର୍ଷେ ଦେଢ ବର୍ଷ ହେଇଗଲାଣି।
ଆପଣଙ୍କର କଣ କରୁଛନ୍ତି ଏବେ ପୁଣି?
ମୋର ପ୍ଲସ୍ ଟୁ ସରିଲା।
ଆଉ ଟିକେ ରୁହ। ଓହୋ ଏଇ ବ ଏଇ ଇୟର ସଇଲା?
ହଁ।
କଣ ଥିଲା ଆର୍ଟସ ନା ସାଇନ୍ସ ନା କମର୍ସ କଣ ଥିଲା?
ଆର୍ଟସ୍ ଥିଲା।
ଓ ହୋ ଏଇ ରେଜେଲେଟ୍ ଏବେ ଫେରେ ଭାରିଥିଲା କେଉଁ ଡିବିଜନ ହେଇଛି ତମର?
ଫାଷ୍ଟେ।
ଯାହାହଉ ଆଉ କଣ ଆପରେ କଣ କରିବେ?
ପ୍ଲସ୍ ଥ୍ରୀ।
ଓହୋ ପ୍ଲସ୍ ଥ୍ରି ପୁଣି କରିବେ ନା? ଅଲଗା କଣ ଲାଇନ୍ ଚୁଜ୍ କରିୁନାହାନ୍ତି ପ୍ଲସ୍ ଥ୍ରି କାଇଁ କରିବେ ବୋଲି ଭାବିଲେ?
ଏ ମୋର ପ୍ଲସ୍ ଥ୍ରୀରେ ଲକ୍ଷ ଅଛି ମୁଁ ସେପଟେ ଗଲେ ମୋ ଲକ୍ଷ ରେ ପହଞ୍ଚିବି।
ଆଚ୍ଛା ହଁ ଭଲ କଥା। ଏବେ ପା ସେମିଷ୍ଟାର କରିଦେଇଛି ପ୍ଲସ ଥ୍ରୀରେ ସେ ମାନେ ଚାରିବର୍ଷ ନା କେତେ।
ହଁ।
ଆଗରୁ ତିନିବର୍ଷ ଥିଲା।
ହଁ ଏବେ ଚାରିବର୍ଷ ହେଇଯାଇଛି।
ହଁ ଆମ ବେଳେ ଏ ତିନି ବର୍ଷ ଥିଲା ପୁଣି ଯୋଉ ସେମିଷ୍ଟାର୍ ହେରିକା ନଥିଲା ସାଣ୍ମାସିକ ପରୀକ୍ଷା ଦବୁ ଉ ବାର୍ଷିକ ଦବୁ ଏବେ ସବୁ ହେଇଯାଇଛି ସେମିଷ୍ଟାର୍ ଟାଇପ୍ ର। ହୁଁ।
ଆଉ ଆପଣ ଆପଣଙ୍କ ଦେହ ଭଲଅଛି?
ହଁ ଭଲ ଅଛି ଆଉ ରଜ ତମର କେମିତି କଟିଲା?
ରଜ ଆମର ଭଲରେ କଟିଲା। ହୁଁ ରଜ ମହୋତ୍ସବ ହେଇଥିଲା ଆମ ଆଡ଼େ। ବିଭିନ୍ନ କମ୍ପିଡିସନ୍ ହେଇଥିଲା।
ଆଚ୍ଛା।
ଆଉ ସେ
କୋଉଠିକି ଯାଅ ବୁଲିବାକୁ?
ହଁ ଆମ ପଟେ ବି ସେଇ ରଜମହୋତ୍ସବ ମୁଁ ବି ଯାଇଥିଲି ବୁଲିବାକୁ ଆମ ଘର ପା ଖ ମାର୍କେଟ୍ ପାଖେରେ ହୋଉଥିଲା ଆଉ ହେଠି ଛଅ ସାତ ପ୍ରକାର ଦୋଳି ପଡ଼ିଥିଲା ପିଠାସବୁ ପକେଇଥିଲେ ଲୋକ। ଅ ରଜପାନ ଆଉ ଯୋଉ କମ୍ପିଡିସନ୍ ହଉଥିଲା ଛୋଟ ପିଲା ମାନଙ୍କର ଯୋଉ ଖେଳୁ ଥି ଲେ କଣ କହିଲ। ପୁଚି ଆଉ କବାଡ଼ି ମ୍ୟୁଜିକ୍ ଚେୟାର। ଖେଳୁଥିଲେ ତ ଦୋଥିଲେ ପ୍ରାଇଜ ସବୁ ଦୋଉଥିଲେ ଯିଏ ଜିତୁଥିଲା। ଗୋଟେ ଦୋଳି ଅଲଗା ଦୋଳି କରିଥିଲେ ସେଠୀ ଏ ଫୁଲ ହେରିକା ସବୁ ଲଗେଇକି ମାନେ ଯିଏ ଫାଷ୍ଟ ହୋଉଥିଲା ତାକୁ ବସେଇକି ଏମିତି ତାର ଫଟଫଟ ଉଠଉଥିଲେ ରଜପାନ ଖୋଇ ଦୋଉଥିଲି ଏମିତି ସବୁ କରୁଥିଲେ ମିଡିଆ ବାଲା ବି ସବୁ ଆସିଥିଲେ।
ଉଁ ହୁଁ। ଆଉ ଆପଣଙ୍କର ଶୀତା ହଉଥିଲା ଆପଣଙ୍କ ଆଡ଼େ?
କଣ କହିଲ?
ଶୀତଳ ଷଷ୍ଠୀ ହୋଉଥିଲା?
ଶୀତଳ ଷଷ୍ଠୀ ନାଇଁ ଶୀତଳ ଷଷ୍ଠୀ ମୁଁ ଜାଣିନି କେମିତି କଣ ହବ କହିଲେ ଟିକେ ଆପଣ।
ଷଷ୍ଠୀ ଜାଣିନାହାନ୍ତି ଶିବପାର୍ବତୀଙ୍କ ବାହାଘର।
ହଁ ଶିବପାର୍ବତୀଙ୍କର ଜାଣିଚି ଯେ କିନ୍ତୁ ଆମର ଏଠି ହେରା ନାହିଁ ଆମ ଗାଁରେ ହଁ, ସେଟା କରୁନାହାନ୍ତି। ହଁ ଶିବ ଶୀତଳଶଷ୍ଟି ଶିବପାର୍ବତୀ ବାହାଘର ଖାଲି ଜାଣିଚି, କିନ୍ତୁ ହ ଆମଗାଁରେ କାହିକରୁନାହାନ୍ତି ହେଟା, ପାଖ ଗାଁରେ ହଉଥିଲା ନା କଣ?
ହଁ ମଣିଷ ମାନଙ୍କର ଯେମିତି ବି ବାହାଘର ହୁଏ, ସେମିତି ଠାକୁରଙ୍କର ବି ସେମିତି। ହବ, ପୁରା ଏକଜାକ୍ଟ।
ଓ ହୋ। ଆଛା, ବା ମାନେ ଠାକୁରଙ୍କ ବାପା ମା କିଏ ହେବେ?
ଠାକୁରଙ୍କର ଯିଏବି ହେଇପାରିବେ।
ଓହୋ, ସିଏ ପୁରା ବସିକି କରିବେ ବାହାଘର ନା?
ହଁ।
ଓହୋ, ହେୟା ମନ୍ଦିରରେ ହଉଚି, ନା କେମିତି କଣ?
ମନ୍ଦିରରେ ହିଁ ହେବ, ଶିବମନ୍ଦିରରେ। ହୁଁ ବର ମଣିଷ ବାହାଘରେ ଯେମିତି ବରଯାତ୍ରୀ ଯାଆନ୍ତି, ସେମିତି ବରଯାତ୍ରୀ ଯିବ।
ଆଛା, ବରଯାତ୍ରୀ ଯାଇକି କହୁନ, ତମ ଗାଁରେ ହଉଥିଲା?
ହଁ, ଆମ ଗାଁରେ ହଉଥିଲା।
ହଁ ତମେ ଯାଇଥିଲ ବୁଲିବାକୁ ନା, ଦେଖିବାକୁ?
ହଁ
ହଁ ମୁଁ ଦେଖିଥିଲି ଏମତି, ଟିଭି ଫିଭିରେ ଆଉ ଆଉ ପାଖ ଗାଁ ରେ ଗୋଟେ ହଉଥିଲାନା କଣ କହୁଥିଲେ କିନ୍ତୁ ଆମ ଗାଁରେ ଯେ ବାଘର ଗଲେ
ଫଟ ହଉଚି ଟିକେ ହାଲୋ
ମୋ କଥା ଶୁଣାଯାଉନି? ଆଜ୍ଞା
ଶୁଭୁଚିଯେ ଟିକେ ଭଏସ୍ କଟ ହଉଚି, ମଝିରେ ମଝିରେ
ଓଁ ହଁ, ଏ ନେଟୱାର୍କ ଇସୁ ଅଛି ବଧେ ଏବେ ଶୁଣାହେଲା
ହଁ, ଏବେ ଶୁଣାଗଲା
ଆଉ ଆପରେ ଆଉ କଣ ସବୁ ଆସିବ? ଯାହା ଆସିବ ଆଉ, ଖୁଦୁରୁକୁଣୀ ଆସି ହଁ, ରଥଯାତ୍ରା ଆସିବ, ରଥଯାତ୍ରା ପରେ
ହୁଁ।
ହଁ, ରଥଯାତ୍ରାରେ କଣ ଯାଅ ବୁଲିବା ପାଇଁ କୁଆଡେ?
ନାଇଁ ରଥଯାତ୍ରାରେ ଯାଏନି, ଏ ତ ଆମ ଗାଁରେ ହୁଏ। ଆମ ସାଇରେ ହୁଏ।
ଓହୋ, କେମିତି କଣ ଗୋଟେ ରଥ ନା ତିନି ରଥ କରାହୁଏ?
ନାଇଁ ଗୋଟେ ରଥ
ହଁ ଗୋଟେ ରଥ, ଗୋଟେ ରଥ ତିନି ଠାକୁର କରିକି ତା
ହଁ, ଆପଣଙ୍କ ଗାଁରେ?
ହଁ, ଆମ ଗାଁରେବି ସେଇ ଗୋଟେ ରଥ କରିକି ତିନି ଠାକୁରଙ୍କୁ ବସେଇବେ, ଆଉ ଆମରି ଘରେ ହିଁ ହୁଏ, ରଥ ଟା ତିଆରି ହୁଏ, ଆଉ ଯୋଉ ରଥ ଆଉ ଜଣ ଘରେ ଆମ ଗାଁରେ ଅଛି। ତାଙ୍କ ଘରକୁ ମାଉସୀ ମା ଘରକରୁ ଯାଇକି ଟାଣୁ ନଅ ଦିନି ଯୋଉ ରହନ୍ତିନି ଠାକୁର ବାହୁଡା ପର୍ଯ୍ୟନ୍ତ ରହିବେ ଠାକୁର। ତାପରେ ଆସିଲା ଦିନ ପା ଭୋଜି କରିକି ଖିର ପିଠ ପିଠାଗୁରାକ ହବ ତାପରେ ଆସିବେ ଠାକୁର ଗାଁ ରେ ଭୋ ଗ ଖାଇ ଖାଇ ତାପରେ ଘଣ୍ଟ ଫଣ୍ଟ ବାଡେଇକି ପ ଠାକୁରଙ୍କୁ ନେଇକି ଗାଁ ବୁଲେଇକି ଆଣିବୁ ତାପରେ ପୂଜା ପାଠ କରିକି ପୁରା ଏମତି ପୁଣି ପଳେଇ ଆସିବେ ଆମ ଘରକୁ ଆଉ ରଥ ଯୋଉଠି ହୋଇ ଥିବ।
ଆମ ଆଡେବି ଠିକ୍ ସେମିତି ହୁଏ।
ହଁ। ହଁ ମୋ ମାଉସିହର ଗାଁ ରେ ତିନିରଥ କରାହୁଏ ତିନି ରଥ ତିନିଟା ଠାକୁର ଆଉ ସିଆଡେ ବଢିଆ ହୁଏ ଚକ ଫକ ଗୁରା କଲର ଫଲର ସବୁ ଚକ ସବୁ ଠାକୁରଙ୍କର ଅଲଗା ଅଲଗା କଲର କରିଛନ୍ତି ଜଗନ୍ନାଥଙ୍କର ଅଲଗା ବଳ ଭଦ୍ରଙ୍କର ଆଉ ଶୁଭଦ୍ରା ସମନ୍ତିଙ୍କର ଅଲଗା ଅଲଗା କରିଥିବେ ଆଉ ସେ ଯୋଉ ପୁରା ରଙ୍ଗୀନ ରଙ୍ଗୀନ କପଡାରେ ପୁରା ରଥ କୁ ପୁରା ସଜେଇ ଆଉ ତାଙ୍କର ଯେମିତି ବଡ ବଡ ରଥ ହୁଏ ମାନେ ସେ ପୁରା ଭିଡ ଟଣାଟଣି ପାଇଁ ଯେମିତି ନା ସେଇ ପୋଲିସ ଷ୍ଟେସନରୁୁ ପୋଲିସ ପୋଲିସ ଆଜି ସୁରକ୍ଷା ପାଇଁ ଥିବେ। ପ୍ରତେଜ ର
କୋଉଠି କହିଲେ?
ହୁଁ ସେଟା କୁଟକ ଡିଷ୍ଟ୍ରିକ୍ ଆଡ଼େ ମାଉସୀ ଙ୍କ ଘର। ହଁ ହୁଁ ହଁ। ବର୍ଷା ହୋଉଛି ନା ତମ ଆଡେ?
ନାଇଁ ହେଇନି ତ ଆଉ ଉଠେଇଛି।
ହଁ ଆମ ଆଡ଼େ ବି ସେଇଆ କାଲି ହେଇଥିଲା। ଆଜି କିନ୍ତୁ ବର୍ଷା ପାଗ କରିକି ସକାଳୁ ଖରା ତ ଏ ବର୍ଷ ଜୋର ହେଲା।
ଆପଣ ଖାଇ ସାରିଲେଣି?
ହଁ ଖାଇଥିଲି ଖରାବେଳେ ଆଉ ଏବେ ସନ୍ଧ୍ୟା ହେଲାଣି। ହ କଣ ଗୋଟେ ଖାଇବା ଆଉ ବସିଥିଲୁ। ଆଉ ଆମ ଆଡକୁ ଆସନ୍ତୁ। ରଥଯାତ୍ରା ଟାଣିବୁ ନହେଲେ
କଣ କହିଲେ?
ଆମ ତମ ନତ୍ର କଣ ଶୁଣାନ୍ତା ମତେ। ହାଲୋ।
ହଁ।
ମୁଁ କରିବି ଆମ ଗାଁ ଆଡକୁ ଆସନୁ। ବୁଲିକି ଯିବ ରଥ ଯାତ୍ରା ବେଳକୁ।
ତମ ଗାଁ କୁଆଡେ କଟକ ଆଡେ?
ହଁ। ହଉ ତାହେଲେ ଆଉ ରଖ ତାହେଲେ ନେଟୱାର୍କ କଣ ଠିକ୍ ସେ ଶୁଣା ଯାଉନି କଥା ହେବା ପରେ।
ହୋଉ।
ହୋଉ।